ହ୍ୟାଲୋ।
ହଁ ହ୍ୟାଲୋ ଗୁଡ଼୍ ଇଭିନିଂ
ଗୁଡ଼୍ ଇଭିନିଂ।
କଣ କରୁଛନ୍ତି?
ଏଇ ବସିଚି ଟିକେ ଚାହା ଫା ପିଇକି ଆଉ। ଆଉ ତମେ?
ହଁ ମୁଁ ତ ଚା ପିଏନି ବସିଛି ଆଉ।
ହ ହଁ।
ଆଉ କଣ ଚା ଅଭ୍ୟାସ ଅଛି ନା?
ହଁ ଟିକେ ଅଛି ଏ ଯୋଉ ବାପା ଟିକେ ପିଅନ୍ତି ତ ଆଉ ସେ ଟିକେ ପିଅନ୍ତି ଆମେ ଟିକେ ପିଇଦବୁ ଆଉ। ଆ ଅଭ୍ୟାସ ନାହିଁ ଯଦିଓ ହେନ୍ତି ବଳି ପଡ଼ିଲେ ଟିକେ ପିଇଦବା କଥା ଆଉ।
ହଁ ସେଟା ଆଉ ମୋର ବି କେତେବେଳେ ଇଛା ହେଲେ ମୁଁ ଟିକେ ପିଇ ଦିଏ। କିନ୍ତୁ ଅଭ୍ୟାସ ନୁହଁ।
ଓହୋ ନାଇଁ ସକାଳେ ଟିକେ ଯାହାହେଲେ ଗାଧେଇକି ଆସିକି ଟିକେ ଠାକୁର ପୂଜା କରିସାରିଲା ପରେ ଟିକେ ଯାହାହେଲେ ଇଚ୍ଛା ହବ ଟିକେ ପିଇବାକୁ। ସନ୍ଧ୍ୟା ବେଳ ଟା ସେମିତି ନୁହେଁ ବା ଚା ଯଦି କରିଥିବ ଯଦି ଟିକେ ବଳିପଳିଲା ପିଇଦବୁ ଆଉ।
ହୁଁ ହୁଁ।
ହୁଁ ଆଉ କଣ କରୁଥିଲ?
ବସିଥିଲି ପରା ମୁଁ ଦେଖୁଥିଲି କିଏ ଦେଖିବା ପ୍ରି ଅଛନ୍ତି ଆଉ ରୋଷେଇ ସରିଲାଣି? ନାଇଁ ଘରେନାହାନ୍ତି।
ସେଇ ସମୟ ଆ କରିବା ଆଠଟା ବେଳକୁ
ଆମର ସରିଲାଣି।
ଉଁ ହୁଁ ବଷା ହଉଛି?
ବର୍ଷେ ହଉଥିଲା ଏ ବେଶୀ ଜୋରେ ନୁହଁ। ଅଳ୍ପ ଅଳ୍ପ ମାଟି ତ ଭେଦିଲାନି ଆଉ କଣ ଚାଷ ହବ ଏ ବର୍ଷ।
ନା ଆମର ହେଇଛି ନା ଟିକେ। କାଲି ବି ଟିକେ ବର୍ଷା ହେଇଥିଲା ଆଜି ବି ଟିକେ ହେଇଛି।
ଯା ହଉ ଏପଟେ ହଉନି ମ ବର୍ଷା ହଉନି ପୁରା ମାନେ ବିଲ ଫିଲ ସବୁ ପଡିଆ ପଡିଲାଣି।
ହୁଁ।
ହୁଁ ତଳି ତ ଏପର୍ଯ୍ୟନ୍ତ ପକା ହେଇନି ଏପଟେ।
ଆଉ?
ନାଇଁ ପକ୍କା ହେଇନି ବର୍ଷା ତ ହଉନି କେମିତି ତଳି ପଡିବ।
ନା ଆମର ଗହିର ଗହିର ପଡିକି ଏମିତି ପଶିିବିଲ ବି ପଡିି ସାରିଲାଣି।
ହୁଁ ଟୋଟାଲି ହେମାନେ ତା ତଳି ବି ପଡିିନି ମାନେ ଧାନ ଗଜା ବି କରିନୁ ଏଯାଏ
ଉହୁଁ ଆମର ବା ରଥଯାତ୍ରା ବେଳକୁ ଧାନ ରୁଆ ହବ।
ହଁ।
ହୁଁ।
ସ ହେଇଯାଇଥିବ ତଳା ଆଉ। ତଳି ପଡି ସାରିଲାଣି ମାନେ ଆଉ ହେଇଯାଇଥିବ।
ଥିଲା ସାତ ଦିନ ତଳି ପଡିଲା ଆଉ ରଥଯାତ୍ରାରେ ରୁଆ ହୁଏ ସବୁ ବର୍ଷ।
ସେପଟେ ପାଣି କଣ ବର୍ଷା ହେଇଥିଲା ରଜ ପୂର୍ବରୁ ନା?
ହଁ ବର୍ଷା ଟିକେ ହେଇଥିଲା ତଳି ପକେଇ ଦେଇାଇଥିଲା। ତାପରେ ଚାରି ଦିନ ଖଣ୍ଡେ ବର୍ଷା ହେଲାନି ତାକୁ ପାଣି ଫାଣି ମଡେଇ ଦେଲେ। ମଡିଦେଲେ ଯୋଉ ଦିନ ପାଣି ମଡିଛନ୍ତି ସେଇଦିନ ପ୍ରବଳ ବର୍ଷା ହେଲା। ଏଡେ ପାଣି ମୋଡା ହେଛି ଏ ପ୍ରବଳ ବର୍ଷା ହେଲା। ତାପରେ ପାଣି ଫାଣି କାଟିକି ଆସିଲେ। ଏ ସେଇଦିନ ତ ଆ ବର୍ଷା ତ ମଝିରେ ରଜ ଦେଖୁନୁ ତିନି ଚାରି ଦିନ ବର୍ଷା ହେଲାନି କି?
ରଜରେ ହେଇଥିଲା ଗୋଟେ ଦିନ ବର୍ଷା ହେଇଥିଲା।
ନା ଆମର କଣ୍ଟିନ୍ୟୁ ତିନି ଚାରି ଦିନ ପୁରଟା ରଜରେ ବର୍ଷା ହେଇଛି।
ହଁ।
ସେ
ନା ନା ଆମର ଭଲ ପାଗ ଥିଲା। ହେଲେ ବର୍ଷ ଯାଇନି ଗୋଟେ ଦିନ ହେଇଥିଲା ଯେ ଏଇ ମାନେ ଖରାବେଳ ଟାଇମରେ ହେଲା। ପୁଣି ତିନିଟା ଚାରିଟା ବେଳକୁ ଛାଡିଗଲା। ବର୍ଷା ହେଇଥିଲା ରଜ ପରେ ଗୋଟେ ଦିନ। ଦୋରି ବର୍ଷା ହେଇଥିଲା। ନା ଆମେ ନଥିଲୁ ସେଦିନ ଗାଁ ରେ କିନ୍ତୁ ଏପଟେ ଜୋରରେ ବର୍ଷା ହେଇଥିଲା। ଆଉ ତ ସେଦିନ ବର୍ଷା ନାହିଁ ଖରା ଯେ ବାପା ମା।
ହଁ ସେ ରଜପୁରରେ ଯାହା ବର୍ଷା ହେଇଥିଲା ଆଉ ତ ବର୍ଷା ନାଇଁ। ଏଇ କାଲି ଆ ଆଜି ଦି ଦିନ ଟିକେ ଭଲ କି ବର୍ଷା ହେଇଛି ତ।
ଆମର ଏପଟେ ଆଜି ଟିକିଏ ବର୍ଷା ହେଇଛି ବେଶୀ ନୁହଁ ମାଟି ଭେଦିନି ବି।
ଉହଁ ବେଶୀ ତ ଗରମ ହୋଉଥିବ ଆଉ। ଆଉ ରାତିରେ ଶୋଇ ହାଉନି ଯୋଉ ଗରମ ଲାଗୁଛି।
ଆମର ଏସି ଲାଗିଚି।
ହଁ ଯେତେ ଏସି ଲାଗିଲେ କଣ ହବ। ଆଉ ସେ ଲାଗିଲେ ବି ଆଉ କେତେ ସମୟ ଏସ ଲଗେଇକି ରଖିବ ସେ ଯୋଉ ଆଉ ରୋଷେଇ କଲାବେଳେ ଏ ସିଟା କଣ ନଗେଇବ କି ଆଉ।
ସେଇଆା ପରାା ବା ସେ ବା ବେଶୀ କଷ୍ଟ ହଉଛି।
ଓ ଆଉ ଏସି ଲାଗିଥିଲେ କଣ ହୋଉ ଖା ଧାଇଁ ଯଯିବ ଟିକେ ଏସିି ବି ଧରିକି ପଶିଯିବ ରୋଷେଇ କଦ ଟିକେ ପିଯିବ ଆଉ ସେତିକି ତ ଆଉ କଣ
ଏତିକି ନହେଲେ ରାତି ରେ ଟିକେ ଶାନ୍ତିରେ ଶୋଇବ ଯୋଉ ହୋଉଛି ଆ ଟିକେ ଶୋଇବା ଟା ଟିକେ ଅଛନ୍ତି ବୋଲି ଏଇଆ ଆଉ ଖରା ବେଳେ ରାତିରେ ଆଉ।
ହେ ମୁଁ ଶୋଇଲାରୁ ମୋ ମୁଣ୍ଡ ଫୁଣ୍ଡ ବିନ୍ଧୁଚି।
ମୁଣ୍ଡ ଅଭ୍ୟାସ ହେଇଗଲେ ହେଇଯିବ ମୋର ଫାଷ୍ଟ ସେମିତି ହୋଉଥିଲା
ମୁଣ୍ଡ ଫୁଣ୍ଡ ପିନ୍ଧା କାହାକୁିବ ତମେ ତମ ଶୁଅ ମୁଁ ମୋର ୟାଡେ ସାଇଟରେ ଶୋଉଚି ଘୋଡେଇ ଘୁଡ଼ା ହେଇକି
ହୁଁ।
ସେ ଗାଁର ଶୋଇବେ ମୋ ମୋର ହାଡ ମୋର ଥଣ୍ଡା ଦିହ ମୁଁ ମୋର ମୋର କରେ ୟାଡକୁ ୟାଡେ ସେଇବି ତମେ ତମର ସେଇଆଡେ ସୁ
ଓହୋ ହୋ। ନାଇଁ ମୁଁ ଶୁଇ
ଘଣ୍ଟେ ଘଣ୍ଟେ ଲଗେଇଦେଲେ ମୁଁ କହି ବନ୍ଦ କଲ ଶୀଘ୍ର ବେଶୀ ବନ୍ଦ କର ମୁଁ ଭିତରେ ଶୋଇବନି ତମେ ନହେଲେ ମୁଆ ର ଘରକୁ ଯାଉଛି ସିଏ ଡରିବେ ନହେଲେ ଚୁଆଦିଟା। ଡ଼ରେଇଦେଲା ଠୁ ହେଟୁ ଥଣ୍ଡା ହେଦ ତ ଜର ହବ ଆଉ ବନ୍ଦ କର ସେ
ପରେ ଦେଲେ କିଛି ଅସୁବିଧା ନାହିଁ ବେଶୀ
ଆଉ ଯାହାର ଥଣ୍ଡା ଦେହ ତା ଦେହରେ ଯିବ କି ଏରା।
ଯିବନି ଅଭ୍ୟାସ ରେ ହେଇଗଲେ ହେଇଯିବ ଆଉ। ଆମ ମୋର ବି ଜୋରେ ଥଣ୍ଡା ଦେହ ଏସିରେ ଶୋଇଲା ଠୁ ବେଶୀ ଥଣ୍ଡା ହଉଛି। ସେ ଥଣ୍ଡା ପଛେ ହଉ ଭଲ ନୁହପା। କଣ କରିବା ମତେ ମୁଁ ତ ମୋର ଟିକେ ସ୍କିନ୍ ପ୍ରୋବ୍ଲେମ୍ ଅଛି ଯେ ମୋ ଦେହରୁ ଝାଳ ବ ପିଲାମାନେ ମୋର ସ୍କିନ୍ ପ୍ରୋବ୍ଲେମ୍ ବାହାରିବ। ଆଉ କୁଣ୍ଡେଇ ରାମ୍ପୀ ହବ ର ହୁଁ। ସେଥିପାଇଁ ଏସିରେ ଶୋଇଲା ବେଳୁ ବାହାରକୁ ତ ବାହାରି ହଉନି ଆଉ ବାହାରକୁ ଗଲେ ବେଶୀ ଝାଳ ବଉଛି ଆଉ।
ହୁଁ ଆଉ ଗୋଟେ ଅଭ୍ୟାସ ହେଇଗଲାଣି ଆଉ କଣ
ଭ୍ୟାସ ହେଇଗଲାଣି ଆମେ ମୁଁ ମୋ ବାପ ଘରେ ନାହିଁ ଯିଏ ଆସି ତାଙ୍କ ସେ କୁଲର ଫୁଲର ମୁଁ ଜମା ଆମେ ଯାଇପାରୁନି ଖରା ଦିନରେ ଟୋଟାଲି ଆମ ଗାଁକୁ ଯାଇପାରୁନି। ଆଠି ରହିପାରୁନି ଆଉ ଅଭ୍ୟାସ ହେଇଗଲାଣି ନା ରହି ପାରୁନି କଣ କରି ସେଇ ଶୀତ ଦିନ ବର୍ଷା ଦିନ ହେଲେ ଯାଇକି ଯିବି।
ଆଉ ତମର ପୁଅ ଝିଅ କଣ?
ମୋର ଦୁଇଟି ଝିଅ ଗୋଟିଏ ପୁଅ।
ହୁଁ ହୁଁ ବଡ ବଡ ହେଇରଣି ନା?
ବଡ ମ ଝିଅ ଦି ଜଣ ବଡ ହେଇଗଲେଣି ବଡ ଝିଅ ଟେଥରେ ପଢୁଛି। ଏଇଟା ତର ଟେନ୍ଥ ହେଲା ସାନ ଝିଅ ସିକ୍ସ କ୍ଲାସରେ ପଢୁଛି। ଆମ ପୁଅ ଟା ନର୍ସରୀ ଏବେ ଯୋଉ ଏଲ କେଜି ଯାଉଛି। ଇଂଲିୀଶ ମିଡିଆମକୁ। ପୁଅ ବହୁତ ଲେଟ ରେ ହେଥିଲା ତ ହୁଁ। ନାଇଁ ପୁଆ।
କୋଟାପୁ ଟାଡେରି ରେହେଲା ତ।
ହଁ ସେ ଭଗବାନଙ୍କର ଇଛା। ଥିଲା ହେଇଗଲା ଇଚଛା। ଥିଲା ତ ସେଥିପାଇଁ ଟିକେ ଲେଟ୍ ହେଲା ଆଉ ଘରେ ସମସ୍ତେ ପ୍ରେସର ଦେଲେ ମତେ। କୁକୁଡିଆ ତ ଆମ ସାର୍ ଯେ ସେ ଗୋଟେ ପୁଅ। ଏଥିପାଇଁ ଟିକେ ପ୍ରେସର ପଲା ଯାହା ଭଗବାନଙ୍କୁ ଆସା।
ତାପରେ ଭାବିଲ ଦିଟା ଝିଅ ଆଉ ଗୋଟେ ଝିଅ ହବ କି?
ମନ ଭିତରେ ଥିଲା ହଁ ହଁ ଥିଲା। ଆଉ କିନ୍ତୁ। ଯା ହଉ ଭଗବାନଙ୍କ ଦୟାରୁ ହ୍ନୁ ତାଙ୍କ ଅଶ୍ରିବାଦରୁ ପୁଅ ଟିଏ ହେଲା। ପୁଅକୁ ଚାରି ବର୍ଷ। ପୁରି ଗଲା ଏବେ ଯୋଉ ଏଲେ କେଜି ରେ ପଢୁଛି।
ହୁଁ।
ହୁଁ।
ତ ଝିଅ ଦି ଜଣ ତ ବଡ ହେଇଗଲେଣି ଆଉ କଣ ବଡ ଝିଅ
ବଡ ପରା ଯେତେ ବଡ ବଡ଼ ହେଲେ ତାଙ୍କ ଟେନସନ ବେଶୀ ବଢୁଛନ୍ତି ସେମାନେ ଟେନସନ
ସେଇଆା ବୋଧେ ସମସ୍ତଙ୍କର ବୋଧେ ସେଇଆ ମୁଁ ଭାବୁଛି ମୋର ଏକା
ନାଇଁ ସବୁ ଘରେ ଏଇ ଆଜିକାଲି ସବୁ ଘରେ ପିଲା ଯେତେ କଣ କହିଲ ବେଶୀ ଟେନସନ କଣ ହଉଛନ୍ତି। ବେଶୀ ଟେନସନ ସେ ବଡ଼ ହେଲେ ବି ବୁଝିପାରୁ ନାହାନ୍ତି ଯେ ମାମା ଏତେ କ ଷ୍ଟ କରୁଛି କି କଣ ସେ ସେଇଟା ଫିଲ୍ କରିପାରୁନାହାନ୍ତି।
ବାବୁ ଘରେ ନାହାନ୍ତି ନା କଣ?
ବାବୁ ଅଛନ୍ତି। ଅଛନ୍ତି ସିଏ ତ ବେଶୀ ଗେଲ୍ହା କରିକି ଛୁଆଙ୍କୁ ଏମିତି କରିଦେଇଛନ୍ତି। ଛାଡି ଦୋଉଛି ଛାଡି ଦୋଉଛି ପୁଅ ତ ଟୋଟାଲି ମୋ ପାଖରେ ଇଂକା ମୁଁ ଗାଧେଇବିନି ମୁଁ ଖୁଆଇଦେବିନି ମୁଁ ଶୁଆଇଦେବିନି ତାର ସବୁ ବା ବା ହଁ ବାବା ଖୁଆଇଦେବେ ବାବା ଶୁଆଇଦେବେ ବାବାଙ୍କ ପାଖରେ ଶୋଇ ହୁଁ ବାବା ଦେଇଦେବେ ହଁ ମୁଁ କହିଲି ଯା ଭଲ ଭଲ ହେଇଛି ସେ ବାବା ବାବା ହୋଉଛି ଯେ ମୋର ଗୋଟେ ଟେନସନ ଯାଇ
ଓ ଭଲ ହେଇଛି।
ସିଧା ବାବା ଵି ସବୁ କରନ୍ତି। ଯୋଉ ଦିନ ଡ୍ୟୁଟି ପଳେଇଥିବେ ସେ ମୋ ପାଳି
ଏଇଏ ଗୋଟେ ତମେ ବୋଧେ ଗୋଟେ ଆବହୁୁଆ ନାନ୍ତିି ବୋଧେ ପାଇଁ ପାଇଁ ତାଙ୍କର ଓହୋ ଶାଶୁ ଶଶୁର ଅଛନ୍ତି ନା କେ ନାହାନ୍ତି?
ଶ୍ୱଶୁର ନାହାନ୍ତି ଏଇ ବର୍ଷ ଶ୍ୱଶୁର ରେର୍ଥ କଲେ।
ଉ ଶାଶୁ ଅଛନ୍ତି?
ଶାଶୁ ଅଛନ୍ତି।
ଅହଁ। ଆମ ଛୋଟ ଫ୍ୟାମିଲି ଆଉ କଣ। ନଣନ୍ଦ
ହଁ। ସେ ଦି ଜଣ ବାହା ହେଇଯାଇ ହୁଁ ଆମେ ଶାଶୁ ଆଉ ସ୍ୱାମୀ ଛୁଆ ମୁଁ ଆଉ।
ହଁ ଛୋଟ ଫ୍ୟାମିଲି ଆଉ କଣ ଭଲ।
ଏଆ ଟିକେ ଏବେ ଛୁଆଙ୍କ ଟେନସନ ଟିକେ ହୋଉଛି ଆଉ।
କଣ କରିବା ଆଜିିକାଲି ଛୁଆଙ୍କ ଯୋଉ ଖର୍ଚ୍ଚ ବାର୍ଚ ଚାଲିଛି
ଆଉ କରେଣ୍ଟ ଅଛି ନା ନହିଁ ସେପଟେ ବର୍ଷା ତ ହେଇଛି ଜୋରେ
ନଥିଲା ତ ନଥିଲା ପୁରା ମାନେ ଟିକେ ଖାଲି ବର୍ଷା ପକେଇଲେ ସାଙ୍ଗେ ସାଙ୍ଗେ କାଟି ଦୋଉଛନ୍ତି। କି ଏମିତି କରୁଛ ମଣିଷ କେମତି ଚଳିବ ଯାହା ଯୋଗକୁ ହଁ ଏଇ ଦେଲେ ଏଇ ପାଞ୍ଚ ମିନିଟ ହେଲା। ଦେଲାଠୁ ମୁଁ କହିଲି ଯାଏ ଟିକେ କଲ୍ କରେ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
ବସିଥିଲି ନା ଅନ୍ଧାରଟା ହେଇଥିଲା।
ଆ ହୋଉ ଆମେ ପୁଣି ଥରେ
ହଁ ହଁ କଥା ହବା ନା ଆଉ ହୋଉ।